ହଁ
ହଁ କଣ କରୁଛନ୍ତି ମ୍ୟାଡାମ୍? ମୁଁ ଗଡ଼ୁଥିଲି।
ହାଲୋ
ହଁ କୁହ
କେମିତି ଅଛନ୍ତି?
ହୁଁ ଭଲ ଅଛି।
ଓ ହୋ।
ଆଉ ଘରେ କେମିତି ଅଛନ୍ତି?
ଘରେ ଭଲ ଅଛନ୍ତି କଣ ଆଉ ତମ ଘରେ?
ଆମ ଘରେ ବି ଭଲ ଅଛନ୍ତି ଆଉ।
ହଁ କଣ କରୁଥିଲେ କଣ ବନଉଛନ୍ତି କି?
ହଁ ଇପି ବନଉ ଥିଲି ତ ଆଉ
ଆଁ।
ଇପି ବନଉଥିଲି।
ଓ ହୋ
ଏପଟକୁ ଟିକେ ପଠାନ୍ତୁ ଖାଇବା ସ୍ମେଲ ଆସିଲାଣି।
ହଁ ପଠେଇବି ଆଉ କରିଅର୍ କରିବି।
ହୁଁ କରିଦିଅ ୱେଟ୍ କରିଛି ଆଉ ବର୍ଷା ହଉଛି କି ନାଇଁ।
ବର୍ଷା ଆ ଝିପ୍ ଝିପ୍ ହଉଚି।
ହୁଁ ହୁଁ।
ତମ ସେପଟେ
ଆମ ଏପଟେ ବି ସେମିତି ହଉଛି।
ଆଚ୍ଛା। ସନ୍ଧ୍ୟାରେ କଣ ଖାଇଛ?
ସନ୍ଧ୍ୟାରେ ପକୋଡ଼ି ଆଉ ଚଟଣି ଆଉ ମୁଢ଼ି।
ଭଲ ପୁରା ବର୍ଷା ପାାଗରେ ଭଲ ଖାଦ୍ୟ ଖାଇଛ ଆଉ।
ହଁ। ବର୍ଷା ଟାଇମ ରେ ମୁଢି ମିକ୍ସଚର ପକୋଡି ହେଇଗଲା ଟିକେ ଭଲ ଲାଗେ ନା ଗରମ୍ ଗରମ। ଆରମ ପକଡ଼ି ଖାଇବା ଆଉ ଚଟଣି।
ଆଁଉଁ ତମର ସେପଟେ ଫେମସ୍ ଖାଦ୍ୟ କଣ ନବରଙ୍ଗପୁରରେ। ହଁ ବଲଙ୍ଗୀଧ
ଓ ଚାଉଲ୍ ବରା ଆଉ ଉ ସର କଣ କୁହନ୍ତି ଚକା ପିଠା ଏ ସବୁ ଫେମସ
ହଁ। ହଁ। ଆଉ କୁଆଡେ ବୁଲି ଫାଲି ଯାଉଛ କି ନାଇଁ?
ବୁଲି ତ କୁଆଡେ ଯାାଇନି ଆଜି ଯାଇଥିଲି ଟିକେ ବଜାର। ଆଉ କକୁଆଡେ ଯାଇନି ଘରେ।
କଉଠି ବସୁଛି ବଜାର ଡେଲି ମାର୍କେଟ।
ଡେଲି ମାର୍କେଟ ସେଇଟା ମାନେ ପରମାନେଟ୍ ମାର୍କେଟ ଟା ସେ। ବାଲିଚନ୍ଦ୍ର ପୁର ଆମଠ
ହଁ ହଁ।
ଯାଇଥିଲି ଆମର ଷ୍ଟିଚିଙ୍ଗ ଜିନିଷ କିଛି ଆଣିବାକୁ।
ହଁ।
ଆଛା।
ଭଲ ଆଉ।
ହୁଁ ମୁଁ ତ ଆଜି ପୁରା ଡରି ଡରି ଗଲି ମୁଁ ନୂଆ ନୂଆ ଗାଡି ଶିଖୁଛିି ନା ମୋ ଭାଇ ନେଇକି ଚାଲେ ସେ ଗଲାନି କହିଲା ତୁ ତ ନିଜେ ଶିଖ ଖିଜୁ ନିଜେ ପଳା ହଁ ନାଇଁ ମୋ ସ୍କୁଟି ନା ମୁଁ ବାଇକ ଚଲାଏନି।
କଣ ହେ ବାଇକ ଚଲେଇ ପାରନ୍ତି ପାରିବନି କି?
ପାରିବ ପାରିବି ଯେ ଶିଖିନି ଆଉ।
ହଁ ହଁ।
ହଁ।
ଆଉ ବାଇକ୍ ଚଲାଅ ଆମ ଏଠି ତ ବାଇକ୍ ଚଲାନ୍ତି।
ହଁ ଆମ ଏଠି ବି ଚଲଉଛନ୍ତି ଯିଏ ଶିଖିଗଲେଣି ମତେ ସ୍କୁଟି ଚଲେଇବାକୁ ଡର ଲାଗୁଛି। ଅଭ୍ୟାସ ହେଲେ ହେଇଯିବ ଆଉ ଫାଷ୍ଟ ଫାଷ୍ଟ ଲାଗୁଚି ଆଉ।
ତମେ କୁଆଡେ ଯାଇଥିଲ ବୁଲିବା ପାଇଁ?
ଉଁ ଆଜି ଆଜି ମୁଁ ବି ମାର୍କେଟ ଯାଇଥିଲି।
ହୁଁ।
ମାର୍କେଟ ଉଁ ଯାଇଥିଲି ପରିବା ଫୁରିବା କିଣିଲି।
ଆଛା।
ହଁ ଆସିଲି ଆଉ। ଆଉ। ତମର ଏପି ହେଲାନି କି ନାଇଁ?
ଇପି ହବା ହବା ଉପରେ ଆଉ ଆଉ ଅଳ୍ପ ସମୟ ବାକି ଅଛି ଆଉ।
ହୁଁ ହୁଁ।
ବାସ୍ନା ହଉଛି କି?
ହଁ ବର୍ଷା ହଉଛି ଏଠି।
ହଁ ମୁଁ କହିଲି ଇପିର ସ୍ମେଲ ଟା ଯାଉଛି ତମ ଆଡୁ।
ହଁ ହଁ ଆସୁଛି ଆସୁଛି ଭଲ ସେ ଭଲ ସ୍ମେଲ ଆସୁଛି ଆଉ।
ହଁ।
ଆଉ ସଣ୍ଡେରେ ନନଭେଜ୍ ଖାଅ କି ନାଇ?
ନା ଖାଏନି ମୁଁ।
ଟୋଟାଲ ଖାଅନି।
ନା।
ନନଭେଜ୍ ତମେ କେବେ ବି ଖାଅନି ଛାଡିଦେଇଛ।
ନା ନା ଖାଏନି।
ବଢିଆ
ହୁଁ ଆପଣ କଣ ଖାଆନ୍ତି?
ମୁଁ ସବୁ ଖାଏ ମଟନ ଟିକେ ଭଲ ଲାଗେନି ଆଉ ଚିକେନ, ମାଛ, ଚିଙ୍ଗୁଡ଼ି ସବୁ ପସନ୍ଦ।
ହଁ ହଁ।
ଆମ ରବିବାର ତ ଆଜି ସେଥିପାଇଁ ଘର ହୁଏନି ଆଜି ହେଇନି ଆଉ।
ହଁ ହଁ। ଠିକ ଆଉ ହୁଁ ହୁଁ
ମା କଣ ରୋଷେଇ କରିଛନ୍ତି?
ମା ଉଁ ଏବେ ତ ରୁଟି କରିବେ।
ଆଚ୍ଛା।
ହଁ। ରୁଟି କରୁଛନ୍ତି ଆଉ ଆପଣ କଣ ଖାଅ ଭାତ ନା ରୁଟି ବେଶୀ?
ମୁଁ ରୁଟି ଖାଏ ରାତିରେ ରୁଟି ମୋର ଖାଏ।
ଓହୋ।
ତମେବି
ମୁଁ ରୁଟି ରାତିରେ ରୁଟି ଦିନ ବେଲ ତ ଭାତ ଅଭଲ ଲାଗେ।
ଆଚ୍ଛା।
ପଖାଳ ଖାଅ କି ନାହିଁ ତମେ?
ପଖାଳ ହଁ ଖାଏ କେବେ କେବେ ବେଶି ଖାଏନି। ମାଛ ଭଜା ହେଲେ ପଖାଳଟା ଖାଏ ମତେ ଭଲ ଲାଗେ।
ହଁ ହଁ।
ତମେ?
ମୁଁ ତ ଉ ବଡିଚୁଡା। ଏ ଟମାଟୋ ପୋଡ଼ା ଏ ସବୁ ଭଲ ଲାଗେ ପଖାଲ ସହିତ ଖାଇବା ପାଇଁ। ଭଜା ଫଜା ବଡି ଫଡି ଏଠି ସବୁ ଭଲ ଲାଗେ ଆଉ ହୁଁ।
ମୋତେ ବି ବଢିଚୂରାଟା ଭଲ ଲାଗେ ଖାଇବାକୁ ହୁଁ। ତ କଞ୍ଚା ବଢି ଖାଇଯାଏ କଞ୍ଚା ବଢିତାକୁ ରସୁଣ ପକେଇକି ଝୋଳ କରିକି ଖାଇବା ମତେ ମସ୍ତ ଲାଗେ। ମାଣ୍ଡିଆ ତମ ସେପଟେ ହୁଏ କି?
ନା ନା।
ହୁଁ ମାଣ୍ଡିଆ ଯାଉ ଭଲ ଲାଗେ।
ଉଁ ହଁ ମାଣ୍ଡିଆ ଭଲ ଲାଗେ ତ ତମକୁ ଭଲ ଲାଗେ କି ନାଇଁ?
ହଁ ମତେ ବି ଭଲ ଲାଗେ।
ହଁ ହଁ।
ଖାଅ। ଏବେ ଖାଉଛ କି ନାଇ ଖରାଦିନ ତ ଖରାଦିନ ତ ଖାଇବା କଥା।
ହଁ ଖରା ଦିନେ ତାକୁ ଯାଉ କରନ୍ତି ଫ୍ରିଜରେ ରଖି ଖାଏ। ହଁ ଥଣ୍ଡା ହେଲେ ତ ଏବେ ଆଉ ଖାଇନି।
ହଁ ହଁ। ହଁ ହଁ।
ହଁ ତମ ସେପଟେ ପାହାଡ ଅଛି?
ହଁ ଅଛି ପାହାଡ ପର୍ବତ ସବୁ ଅଛି ଆଉ ତମ ସେ କଟକ ସାଇଡରେ ନାହିଁ କି ସେ ସବୁ ବେଶୀ?
କଟକରେ ପାହାଡ ନାହିଁ ଅଛି ସେପଟେ ଯାଜପୁର ଲାଇନି ଆମେ ଯାଜ ପୁରକୁ ପାଖ
ତମର ତ ନଡିଆ ଗଛ ଅଛି ତମର ସେଠି ବେଶୀ।
ଆମର ବହୁତ ନଡିଆ ଗଛ। ମୁଁ ବିକିବି ନଡ଼ିଆ। ଆମ୍ବ, ନଡ଼ିଆ ଏସବୁ କଣ କଦଳୀ
ହଁ ହୁଁ।
ଆଜି ତ ସକାଳୁ ଉଠିଲା ବେଳକୁ ଚାରିଟା ନଡିଆ ପଡିଛି ଯାଇକି ଆାଣିଲି।
ହୁଁ ହୁଁ।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
ସେୟା ଆଉ।
। ଆଉ ତମ ସେପଟେ ତମର ଅଛି କି ନାଇ? ନା ପଠେଇବି?
ପଠାଇ ଦିଅ ଆମ ଏପଟେ ନାହିଁ।
ଆଚ୍ଛା।
ଗଛ ନାହିଁ।
ନୂଆ ଖାଇକି ପଠେଇଦେବି ବହୁତ କିଛି।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
ସେତେବେଳେ ଦରକାର ନିହାତି ନଡ଼ିଆ ତ ଶୁଭ ଫଳ ସବୁ ପୂଜାରେ ଦରକାର ନା।
ହଁ ହଁ।
ଆମର ଘରେ ବି ତେଲ ରାନ୍ଧୁ। ହୁଁ ମୁଁ ବାହାର କରେ। ଦି ଚାରିଟା ନଡ଼ିଆ ଓ ତାକୁ ଶୁଖିଲା ନଡିଆ ଇଏ କରିଦେଇକି ଗ୍ରାଇଣ୍ଡିଙ୍ଗ କରିକି ତେଲ ପିଓର ତେଲ ଟା ବାହାର କରୁ।
ତୁମ ଘରେ ପୁରା ନଡ଼ିଆ ଗଛ ଅଛି କି?
ଆମର ପ୍ରଶ୍ନ ହଁ ନଡ଼ିଆ ଗଛ ଅଛି ଆମର ପଚିଶ ଟା ଖଣ୍ଡେ ନଡ଼ିଆ ଗଛ ଆମର ବିକ୍ରି ହୁଏ ନଡ଼ିଆ।
ଓହୋଃ।
। ନଡ଼ିଆ ତେଲ ବି ମାର୍କେଟରୁ ପେଡ଼ି ଆଣୁ ନ ହେଲେ ଘରେ ବି ରନ୍ଧା ନଡ଼ିଆ ତେଲ । ଓ ସେଇଟା ବି ମୁଁ କରିଦିଏ। କରିକି ତାକୁ ଗରମ ପାଣି ଦେଇକି ତାକୁ ଫୁଟାଇକି ବାହାର କରେ ନଡ଼ିଆ ତେଲ।
ଓହୋଃ।
ହଁ।
ହଁ ହଁ। ଆଉ ନଡ଼ିଆ ଏଠିକୁ ଆସିଲା ବେଳେ ଏଠି ବେଶୀ ରେଟ୍ ନିଅନ୍ତି। ଏବେ ତ ତିରିଶ ଟଙ୍କା ଆମ ଏଠି ତ ପଇଁତିରିଶ ଟଙ୍କା କି ଚାଳିଶ ଟଙ୍କା ଏବେ ମିଳୁଛି।
ଆଚ୍ଛା।
ସେ ସେଠି କେତେ ଟଙ୍କା ନେଉଛନ୍ତି ନଡ଼ିଆ?
ଆମ ଏପଟେ ବି ସେଇୟା ତିରିଶ ଟଙ୍କା ଖଣ୍ଡେ ଅଛି ନା ମୁଁ ଜାଣିନି ଆଉ ଆମେ ତ ହଁ ଆମ ଘରେ ତ ନଡ଼ିଆ ଆମେ ବି ବିକି ଦଉଛୁ କୋଡ଼ିଏ ଟଙ୍କାରେ ବଡ଼ ବଡ଼ ନଡ଼ିଆ କୋଡିଏ ଟଙ୍କା ତିରିଶ ଟଙ୍କାରେ ବି ବିକୁଛନ୍ତି। ଆମ ଘରକୁ ସେମାନେ କୋଡ଼ିଏ ଟଙ୍କାରେ ନିଅନ୍ତି। ଆଗେ ତ ଦଶ ଟଙ୍କା ରେ ନେଉଥିଲେ ଏବେ କୋଡ଼ିଏ ପଚିଶି ଟଙ୍କା ନେଉଛନ୍ତି ନଡ଼ିଆ ସାଇଜ୍ ନେଇକି ଆଉ।
ଓହୋଃ। ଆଉ ପଇଡ଼ କେତେ ଟଙ୍କା ନେଲେ?
ପଇଡ଼ ଆମର ବିକ୍ରି ହୁଏନି ଖାଲି ଯେତେବେଳେ ନଡ଼ିଆ ପରା ଗଛ ଲୋକ ଆସନ୍ତି ଚଢ଼ିବା ପାଇଁ ମୁଁ ସବୁବେଳେ କହିବି ମୋ ପାଇଁ ଦି ତିନିଟା ଖଣ୍ଡେ ପଇଡ଼ ପାର। ଘରେ ପିଇବା ପାଇଁ ପାରନ୍ତି, ପଇଡ଼ ବିକ୍ରି ହୁଏନି ଟୋଟାଲ ଶୁଖିଲା ନଡ଼ିଆ ହିଁ ବିକା ହୁଏ ଆମର।
ଓହୋଃ। ନାଇଁ ତମେ ଯଦି ପିଇବା ପାଇଁ କିଣିଲେ ସେ ତମ ପାଖରେ କେତେ କଣ ବିକ୍ରି ହଉଥିବା ତମ ଏରିଆରେ? ସେତେ ଟଙ୍କା ବଡ଼ ବଡ଼ ପଇଡ଼ ନା କଣ?
ହଁ ବଡ଼ ଛୋଟ ନେଇକି ଚାଳିଶ ପଚାଶ ଅଛି ମୁଁ ବି ଥରେ ଖଣ୍ଡେ ମାର୍କେଟରୁ ପିଇଛି। ଯାଇଥିଲି ପଚାଶ ଆଉ କଣ ଘରେ ପିଉ ମୁଁ ତ ଜାଣିନି।
ହଁ ହଁ।
ତମ ସେପଟେ?
ଆମ ଏପଟେ ମାନେ କଣ? ଏ ନଡିଆ କ ଏ ପଇଡ କହୁଚ ଆମ ଏଇନେ ପଚାଶ ଷାଠିଏ ଅଁ ସତୁରି, ଅଶି, ନବେ, ଶହେ ତ ପୁଆ ଅଛି। ପଚାଶରୁ ଉପରେ ପଚାଶ ପୁରା ଛୋଟ
ଓହୋ ପୁରୀ ସାଇଡ୍ କି ଯିବ ଦେଖ ସ କେତେ କଲେଣି ଦି ସାଇଡରେ ଲୋକମାନେ ବିକ୍ରି କରୁଥିବେ ହୁଁ।
ହଁ ହଁ ହଉ ଟାଇମ୍ ତ ହେଇଗଲା।
ହଁ।
ହଁ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ। ମ୍ୟାଡାମ ହଁ।